ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ଆଜ୍ଞା ମ୍ୟାଡାମ ନମସ୍କାର।
ନମସ୍କାର ମ୍ୟାଡମ୍।
ଆଜ୍ଞା।
ଆଉ କଣ କରୁଛନ୍ତି? ଖାଇବା ପିଇବା ସରିଲାଣି?
ହଁ ସକାଳ ଖାଇବା ତ ସରିଲାଣି, ଏବେ ଆମର ଖରାବେଳ ଖାଇବା ଚାଲିଛି ସବୁ। ରୋଷେଇ କରିବା ପାଇଁ ସବୁ ପରିବା ପରିବା କଟା ଚାଲଛି ଆଉ।
ଆଜ୍ଞା, ଆଉ ଏଇ ଆଜି ଟିକେ ଖରା ପାଗ କରିଛି। ଆଉ ରୋଷେଇ ବାସ ଟିକେ କରିଦେଲା ପରେ ଘରେ ଟିକେ ଲୋକ ମାନେ ଆମର ସ୍ତ୍ରୀ ଲୋକମାନେ ଟିକେ ରେଷ୍ଟ କରିବେ। ଆଉ ଆଉ ଆମର ଏଇ
ଆପଣଙ୍କର ସରିଲାଣି ରୋଷେଇ ସବୁ?
ହଁ ରୋଷେଇ ସରିଗଲାଣି ଆଉ ଖାଲି ଟିକେ କରିବି ଖଟା ଟିକେ, କରିବି ଆଉ ଆମ୍ବ ଖଟା ଆଉ।
ଆଜ୍ଞା ଆଜ୍ଞା ଆମ୍ବ ଖଟା ଆପଣଙ୍କର ଗ ଛରେ ହେଇଛିି ଆମ୍ବ।
ନାଇଁ ଆମର ବଜାର ରୁ କିଣା ହେଇକି ଆସିଥିଲା। ସେଇଆକୁ ଖଟା କରିବି ଆଉ। ଆଉ ପିଲାମାନେ ସବୁ ଆମ୍ବ ଟାଇମରେ ସବୁ ଆମ୍ବ ତୋଳିକି ଆଣନ୍ତି। ଆଉ ଏବେ ତ ଗଛରେ ଆମ୍ବ ସରିଗଲାଣି ଇଆଡ଼େ ପ୍ରାୟ ଆଉ ନାହିଁ। ଆଉ ସେଇଆଉ କରିଦଉଛି ଆଉ, ଆଉ ଆମର ସେ ଆମ୍ବ ଖଟାରେ ଯୋଉ ବ୍ରୁ ଭୂସଙ୍ଗ ପତ୍ର ପଡ଼େ। ପତ୍ର ଆମର ଏଠି ନଥିଲା, ଗୋଟେ ଗଛ ଆଣିକି ଆମର। ନୂଆ ପୋତିଚୁ।
ଆଜ୍ଞା।
ବାଡ଼ି ବଗିଚାରେ ଗୋଟେ ଗଛ ପୋତି ଦେଲେ ଆମର ଯେଉଁ ଜିନିଷଟା ଦରକାର ହୁଏ, ଆମେ ଖୋଜିଲେ ସହଜେ ପାଇପାରିବା ଆଉ କିନ୍ତୁ ଯୋଉ ଜିନିଷ ସେଟା ଆମର ନଥିବ, ଆମେ ସେଟାକୁ ମାର୍କେଟକୁ ଯିବା କିଣିବା ପାଇଁ। ମାର୍କେଟ ରେ ସେ ଜିନିଷ ମିଳୁଥିବ କି ନାହିଁ ସେଇଥିପାଇଁ ମୁଁ ଏଇ ଆମ ଗାଁକୁ ଯାଇଥିଲି ଗୋଟେ ଅନ୍ନପୂର୍ଣ୍ଣା ଗଛ ଆଣିକି ପୋତିଛି। ସେଟା ଟିକେ ବଡ ହେଇଗଲାଣି, ଆଉ ସବୁ ଏଇ ସବୁ। ଗଛ ଫଛ ସବୁ ଲଗେଇବା କଥା, ଆମର ଆବଶ୍ୟକ ପୂର୍ଣ୍ଣ କରୁଛି ସବୁ ଗଛ ସବୁ ଆଉ ଆଉ ଆପଣଙ୍କର ଆଡେ କଣ ସବୁ ମାନେ ଗଛ ଫଛ କିଛି ମାନେ ଲଗେଇଛନ୍ତି?
ଆମର ଗଛରେ ଆମ ସେ ଜେଜେମା ଯେତେବେଳେ ବଞ୍ଚିଥିଲେ, ସେ ଏବେ ହିଁ ମରିଗଲେଣି। ବର୍ଷେ ଦି ବର୍ଷ ହେଇଯିବ ଏଇଠି, ବର୍ଷେ ଦେଢ ବର୍ଷ ବାଗିଆ। ସେ ସବୁ ଗଛ ଲଗେଇଥିଲେ ଆମର, ସବୁ ଗଛ ଲଗେଇଛନ୍ତି। ସେଇ ଗଛ ଆମର ସୁଜନା ଛୁଇଁ ଗଛ ଅଛି ସୁଜନା ଛୁଇଁ ହଉଛି ଇ ଶାଗ ମିଳୁଛି, ତାପରେ ଆମର ହେଇଗଲା ଅମୃତଭଣ୍ଡା ଗଛ। ଗଛ ଅଛି ଆଉ ସବୁ ଫୁଲ ଗଛ ସବୁ ପ୍ରକାରର ଫୁଲ ଗଛ। ଗଛ ଲଗେଇଛନ୍ତି ଏଇ ସବୁ ଆଉ, ଆମ୍ବ ଗଛ ବି ପାଞ୍ଚ ଛଅଟା ଆମ୍ବ ଗଛ ଲଗେଇ ଦେଇକି ଯାଇଛନ୍ତି, ବୁଝିଲେ? ଆଉ ସିଏ ଆଗ ଯୁଗ ଲୋକ ସବୁ ଥିଲେ, ସେ ସବୁ ଟିକେ ଗଛ ବୁଛ ଲଗେଇବା ଗୋଟେ ପସନ୍ଦ କରୁଥିଲେ। ଆଉ ଏବେକା ଲୋକମାନେ ଆଉ ଏତେ ଗଛ ଲଗଉନାହାନ୍ତି। ସିଏ ସବୁ ବଜାରରୁୁ କିଣିକି ସବୁ ଜିନିଷ କାରବାର କରୁ ଚନ୍ତି, ଗଛ ଲଗେଇବାକୁ ଆ ଏତେ ମନ କେହି ଦଉନାହାନ୍ତି।
ଆଜ୍ଞା, ଆଉ ଆମର ଏଇ ଆମର ଆଏ ଏବେକା ଯୋଉ ଯୁବପିଢି ମାନେ ବାହାରିଚନ୍ତି ସିଏ ଉଁ ବୃ କ୍ଷରୋପଣ କଣ ଟିକେ ମାନେ ଏବେ ସବୁ ଗାଁ ଗଣ୍ଡାରେ ଲଗଉଚନ୍ତି ସେମାନେ। ଜାଣିଲେଣି କି ବର୍ଷ ଷା ଆମର କମ ହଉଚି ଆଉ ଆମର ଉଁ ମାନେ ଆମର ଖରା ଗରମ ଅଧିକା ହଉଚି ସେଥିପାଇଁ ସବୁ ସେମାନେ ଜାଣିପାରି ସବୁ ଗାଁ ଗଣ୍ଡାରେ ଏବେ ସବୁ ବୃକ୍ଷରୋପଣ କରୁଛନ୍ତି। ଭଲ ଗୁଣ ସେମାନେ ସେମାନେ ଯୁବପିଢି ମାନେ ଏଇ ସବୁ କାର୍ଯ୍ୟରେ ଏ ଉଁ ଯୋଗ ଦେଇେ ଆମର ଗଛ ଗୁଚ୍ଛକୁ ଉନ୍ନତ ଆମର ଜଙ୍ଗଲ ବୃଦ୍ଧି କରି-କରୁଛନ୍ତି ଆଉ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଆଡେ ବିଲ ପୋଖରେ ସବୁ ମା ଛ ଏବେ ସବୁ ଅଣ୍ଡା ଦିଅନ୍ତି ଛୁଆ ଫୁଟାନ୍ତି ପାଣି ଫାଣି ହେଲାଣି ନା ବିଲରେ?
ନାଇଁ ବର୍ଷା ଏତେ ନାହିଁ ବର୍ଷା କେତେବେଳେ କେମତି ହଉଛି ବର୍ଷା ଜୋର ହେଲେ ଅଁ ଯୋଉ ଖାଲୁଆ ଜମି ସବୁ ଅଛି ସେଥିରେ ସବୁ ପାଣି ଜମିକି ରହିଲେ ତାପରେ ମାଛ ଆସିକି ରହିଲେ ମାଛ ହେବେ। ଆଉ ବର୍ତ୍ତମାନ ତ ବର୍ଷା ଏତେ ନାହିଁ ବର୍ଷା ହେଲେ ପାଣି ସିନା ରହିଲେ ମାଛ ହେବେ।
ଆଜ୍ଞା ଏଇ ଯୋଉ ଆମର ବିଲରେ ଯୋଉ ସବୁ ଗଛ ସବୁ ଥାଏ। ସେ ଯେତେବେଳେ ପାଣି ହେଇଯାଏ। ଆମର ଆଉ ସାପ ସବୁ ସେଟି ଛୁଆ ଦେଇ ଦିଅନ୍ତି ସେ ସବୁ ଖେଳନ୍ତି ଆ କିନ୍ତୁ ସେଇ ଯୋଉ ଗଛରେ ଆମେ ଭାବୁଥିବା ମାଛ ଖେଳୁଛି କିନ୍ତୁ ଆ ମେ ଦେଖୁଥିବା ସେଗୁଡା ସବୁ ସାପ ଛୁଆ ଗୁଡିକ।
ଆଜ୍ଞା ଆଜ୍ଞା ହଁ ଆମେ ବି ଏଇଠି ଯୋଉ କଥାଟା କହିଲେ ଆପଣ ଠିକ୍ କଥା କହିଛନ୍ତି ଆମର ବି ଏଠି ଆମେ ବିଲରେ ଆମେ ଦେଖିଲୁ କି ମାନେ ଗଛ ଗୁଡା ସବୁ ଛୋଟ ଛୋଟ ଧାନ ଗଛ ଯୋଉ ଉଠି ଥାଏ କାସ ଗଛ ଧାନ ଗଛ ହେଇଗଲା। ସେ ତା ମୂଳରେ ସବୁ ଆସିକି ଗୁଡେଇ ହେଇକି ଖେଳୁଥିଲେ ଆମେ ଭାବୁଛୁ ବୋଧେ କ ଙ୍କଡା କି ମାଛ କିଏ ଟଣା ଟଣି କରୁଥିବେ ଆଉ କିନ୍ତୁ ସିଏ ଦେଖିଲାକୁ ଏମିତି ଏମିତି ଠିଆ ହେଇଯାଉଚନ୍ତି ପୁରା ଛୋଟ ଛୋଟ ସାପର ଛୁଆ। ତା ମାଆ ବି ବୁଲୁଚି ତାଙ୍କ ସହି ତ ସେ ଛୁଆ ଗୁଡାଙ୍କୁ ବି ବୁଲଉଚି ତାଙ୍କ ସହିତ।
ଆ ହଁ। ଇଏ ଆମର ବଡ଼ ସାପ ହେଇଥିବ କି କଣ କହି ହବନି। ତେଣୁ କରି ଆମର ଯୋଉ ଲୋକମାନେ ସବୁ ବିଲରେ କଣ କରୁଚନ୍ତି ସବୁ ପାଣିରେ ବି ଖାତିର୍ କରୁନାହାନ୍ତି ପସିକି ପଳେଇ ଯାଉଚନ୍ତି।
ଆଜ୍ଞା ଆଜ୍ଞା।
ସେଇଟା ଠିକ୍ କଥା ନୁହେଁ। ଆଉ ଗାଈ ଗୋରୁ ତ ତାଙ୍କର ପାଣିରେ ପସିକି ଚରିବେ ଆଉ ସେ କଣ କରିବେ ତାଙ୍କର ମାନେ ଏଁ ଘାସ ଫାସ ଖାଇବା ପାଇଁ। ଏଇ ବର୍ଷା ଦିନିଆ ବିଲ ପୋଖରୀ ରେ ପାଣି ହେଇଗଲେ ସେମାନେ ବିଲ ପାଣିରେ ବି ପସିକି ଗାଈ ଗୋରୁ ଗାଈମାନେ ଚରନ୍ତି। ଆଉ ଆମର ଏଇ ବି ଦେହ ଖରାପ ଥିଲା ଯାଇଥିଲୁ କେନ୍ଦ୍ରାପଡା ଆମର ସେପଟେ ଲାଇନ୍ ଦେଇ ଯାଉଥିଲୁ। ଆଉ ସେପଟେ ଗଲାବେଳେ ଦେଖିଲୁ ସେଠିକାର ବିଲ ସବୁ ଆମର ଫା ଙ୍କା ପଡିଚି ଆଉ ସବୁ ମାନେ ଲୋକ ସେଠି ଚାଷ୍ ଷ ବାସ କିଛି କରୁନାହାନ୍ତି ବହୁତ ବଢିଆ ମାନେ ସେଗୁଡା ସବୁ ଚାଷ ଜମି। କିନ୍ତୁ ବହୁତ ପଡିଆ ପଡିଚି ସେଠି। ଆଉ ମୁଁ ଭାବିଲି କି ସବୁ ଜମି ତ ମାନେ ଏବେ ହଳ ହବା କଥା। ଯେହେତୁ ବର୍ଷା ନାହିଁ। ଲୋକମାନେ ସେମିତି ପଡ଼ିଆ ପକେଇ ଦେଇଛନ୍ତି ଆଉ ହୁଁ ବହୁତ ମାନେ ସୁନସାନ୍ ଜାଗା ସେଠି ମାନେ ଦେଖିବେ ଆମର ସେପଟେ ପେଣ୍ଠ ଅ ଛି ପେଣ୍ଠ ଯାଆନ୍ତି ବୁଲିବା ପାଇଁ ଆଉ ପିଲାମାନେ ଯାଇ ସେଠି ଭୋଜି ଭୋଜି କରନ୍ତି।
ଆଜ୍ଞା ଆଜ୍ଞା। ଆପଣ କେବେ ସେ ପେଣ୍ଠ ବୁଲିବାକୁ ଯାଇଛନ୍ତି?
ଆମେ ବାହାର ଥିଲୁ ଥରେ ପେଣ୍ଟ ବୁଲେଇ ଯିବା ପାଇଁ। ଏମିତି ସେଠୁ କଣ ହେଇଗଲା ନା ଟିକେ ବର୍ଷା ଉଠେଇଦେଲା। ପଛ ହଉଥିଲା ଆମେ ସେଇ ବାଟ ଦେଇ ଆସୁଥିଲୁ ଅଳ୍ପ ବାଟ ଥିଲା ଯିବା ପାଇଁ। ଯେହେତୁ ବର୍ଷା ଉଠେଇଲା ଆମେ ଆଉ ଗଲୁନି କାହିଁକିନା ସେଠି ସମୁଦ୍ର ପଡିଆ କୁଆଡେ କିଛି ଘର ଦ୍ୱାର ନାହିଁ ଆମେ ସେଠି ଯାଇ କଣ କରିବୁ ଗାଡି ବି ତରକାରୀ ହିଁ ବସିଥିଲା। ଆଉ ସେଥିପାଇଁ ଆଉ ଗଲୁନି କେତେବେଳେ ପରେ ଯିବୁ ଆଉ ବହୁତ ଭଲ ଜାଗା। ସେଠି ସବୁ ମାନେ ସବୁଆଡୁ ସବୁ ପିଲା ଯାଆନ୍ତି ବୁଲିବା ପାଇଁ ଅନଳ ଟା ପାଖ ହଉଛି ଘର ପାଖିଆ ସମୁଦ୍ର କୂଳ। ସେଇଥିପାଇଁ ପ୍ରାୟ ସବୁଆଡୁ ପିଲାମାନେ ସବୁ ଯାଆନ୍ତି ବୁଲିବାକୁ।
ଆଜ୍ଞା।
ଆଜ୍ଞା।
ଆଉ ଆପଣଙ୍କ ପୁଅକୁ ବୁଲିବାକୁ ନେଇଥିଲେ ସାଙ୍ଗରେ ନା ଛାଡି ଦେଇକି ଯାଇଥିଲେ?
ନାଇଁ ସିଏ ତ ଆମେ ଯୁଆଡ଼େ ଯିବୁ ଆମ ସହିତ ସିଏ ଯାଏ।
ଆଛା ଆଛା।
ଆଉ ମତେ ସେ ଛାଡିଦବ କିନ୍ତୁ ତା ବାପାଙ୍କୁ ସେ ଜମା ଛାଡେନି। ବାପା ଙ୍କୁ ଓଳି ହେଇକି ଧରିଥାଏ ସବୁବେଳେ ବାପାଙ୍କ କନ୍ଧ ରେ ନାଉ ହୁଏ।
ବାପାଙ୍କୁ ଟିକ ବେଶୀ ପସନ୍ଦ କରୁଛନ୍ତି।
ଦେଖି ପସନ୍ଦ କରେ ଆଉ ଆଉ ସିଏ ତାର ସବୁବେଳେ ବଜାର ମାର୍କେଟ ଗଲାକୁ ବାପା ସହିତ ଯାଉଛି। ଆଉ କିଛି ସ ତା ବାପାଙ୍କର କିଛି ଟିକେ ହେଲାକୁ ସିଏ ଡରିକି ପାଟି ଚି ଲଉଛି କି ମାନେ ବାପା ଙ୍କ ଗୋଡ ଛିଣ୍ଡିଗଲା। ଟିକେ କଣ ହେଲା ଛୁଆ ଟିକେ ଛାନିଆ ହେଇଯ
ବହୁତ ପସନ୍ଦ କରୁଛନ୍ତି ଜଣା ପଡ଼ିଗଲା ଆଉ ଆପଣଙ୍କୁ ଏତେ ପସନ୍ଦ କରୁଛନ୍ତି ନା ପୁଅ ନା କରୁନାହାନ୍ତି?
ଘରେ ପଶିକି ରହିଲେ ରୋଷେଇ ବାସ କରିକି ଦେଲେ ସେ ଦେଖୁଛନ୍ତି ବା ବା ଆମକୁ ମାର୍କେଟରେ ବୁଲେଇବାକୁ ନଉଛନ୍ତି। ସିଏ ଗୋଟେ ମନରେ ଭାବ କିଏ ଦେଇଛନ୍ତି ବାପା ଆମର ସବୁ
ସବୁ କିିଛି।
ହେଲା ଆଉ ଛୋଟ ପିଲା। ସେ ସବୁ ଧୀରେ ଧୀରେ ବୁଝିବେ ମା ର କାମ ମା କରୁଛି।
ଆଜ୍ଞା ସିଏ ପିଲା ଏବେ ମୁଣ୍ଡ ବୁଦ୍ଧି ନାହିଁ ସେ ପରେ ଜାଣିପାରିବେ ଆଉ।
ଆଜ୍ଞା।
ଆଉ ଆପଣଙ୍କର କଣ ଆଜି ଗାଧୁଆ ବେଳ ଖିଆସ ଖଟା କରିବେ ତ କହିଲେ ଆଉ ତରକାରୀ କଣ କରିବେ?
ଖଟା କରିବି ତରକାରୀ ଦେଖେ ଟିକେ କରିଦେବି ଛୁଇଁ ତରକାରୀ କରିଦେବି। ଆଉ
ହଁ ହଁ ଅଣ୍ଡା କରିବେ ପୁଅ ପାଇଁ କହୁଥିଲେ ଆଜ୍ଞା।
ଅଣ୍ଡା ଟିକେ ପୁଅ ପାଇଁ କରିବି ଆଉ ଦେଖ କଣ ଏମ୍ ତି କରିଦେବି ଟିକେ ଆଉ ତ ଖାଇବାକୁ ଇଚ୍ଛା ହୋଉନି। ସେଇ ଟିକେ ଆମ୍ବ ଟିକେ ଖାଇଦେଲି ଟିକେ ମୋ ପେଟ ଖରାପ ହେଇଗଲା।
ଆଜ୍ଞା ଆଜ୍ଞା ହଁ ସେଗୁଡା ତ ଏଇ ବର୍ଷା ସିଜିନ୍ ଆସିଲାଣି ଆମ୍ବ ତ ପ୍ରାୟ ସରିଗଲାଣି କିନ୍ତୁ ବାକି ଏବେ ଯୋଉ ଆମ୍ବ ଗୁଡା ବାହାରିବ ସେଗୁଡା ସବୁ ଦେହ ଖରାପ କରିବ ବର୍ଷା ସିଜିନ୍‌ ଆମ୍ୱ ଗୋ ପୁରା ପେଟ ଖରାପ କରିବ ଅ ମାନେ ହଜମ ଠିକ୍ ସେ ହବନି।
ଦେହ ପା ଟିକେ ଖରାପ ହଉଚି ଆଉ କଣ କରିବି ସେ ଆମ୍ୱ ଖାଇକି
ଖାଇବେନି ସେ ସବୁ ଅଦିନିଆ ଆମ୍ବ ହେଇଯାଏ ବୁଝିଲେ କି।
ଆଜ୍ଞା।
ତାକୁ ଖାଇବା ଦ୍ଵାରା ଦେହ ପାହା ସବୁ ଏମିତି ଖରାପ ହବ। ଝାଡା ବାନ୍ତି ଏସବୁ ବି ହେଇପାରେ।
ହଉଚି। ତେଣୁକରି ଆମେ ଟିକେ ସତର୍କ ରହିବା ବି ବର୍ଷା ଦିନ ପାଇଁ ଭଲ। ଛୁଆପିଲା ମାନେ ତାଙ୍କୁ ବି ଜଗିବାକୁ ପଡୁଚି। ସେ କୋଉଠି ଟିକେ ବର୍ଷା ହେଇକି ପାଣି ହେଇଗଲା ବେଳ କୁ ତା ବି କାଲି ଯାଇକି ପଶିକି ସେମାନେ ଓଦା ହେଇକି ଘରକୁ ଆସୁଛନ୍ତି। ଯାହାଫଳରେ କି ଥଣ୍ଡା ଦେହ ପା ସବୁ ଖରାପ ହେଉଚି। ତାକୁ ଘରେ ରହିଲେ ବି ସବୁଆଡୁ ନଜର କରିବାକୁ ପଡୁଚି।
ଆଜ୍ଞା ଆଜ୍ଞା।
ଆଉ କଣ କଣ କରିବା ତାଙ୍କର ଟିକେ ସେ ସ୍କୁଲ ପଳେଇଗଲେ ଆମେ ଟିକେ ଘରେ ଅ ଚିନ୍ତାରେ ରହୁଛନ୍ତି।
ଆଜ୍ଞା।
ଆଜ୍ଞା। ଆଉ ସବୁ ଭଲ ଆପଣଙ୍କର?
ହଁ ସୁଖେ ଦୁଃଖେ ସବୁ ଭଲରେ ଭଗବାନଙ୍କ ଦୟା ରୁ ଯା ଯେମିତି ଚାଲିଚି ଆଉ।
ଆଜ୍ଞା। ଆଉ ଏଇ ସବୁ କଥା ଘର କରିକି ସବୁଆଡୁ ବୁଝିବାକୁ ପଡୁଚି।
ଆଜ୍ଞା ଆଜ୍ଞା। ଆଉ ସଂସାର କଲେ କେତେ ସବୁ ଅସୁବିଧା ସୁବିଧା ସବୁ ଆସିବ। ଆଜ୍ଞା।
ଆଜ୍ଞା।
ଆଉ ଆପଣ କଣ କାମ କରୁଛନ୍ତି ବ୍ୟସ୍ତ ଥିବେ ଆଉ ରଖନ୍ତୁ ଆଉ। ପ ପଛରେ କରିବା ଆଉ ନା କଣ କହୁଚ?
ଆଜ୍ଞା।
ଆଜ୍ଞା ନମସ୍କାର ମ୍ୟାଡ଼ାମ।
ନମସ୍କାର।